ହାଲୋ।
ଭଏସ ଆସୁଛି?
ହଁ ଆସୁଛି‌। ମୋର?
ହଁ ଆସୁଛି। ଟିକେ ରୁହ। କୁହ?
ହଁ।
କଣ କରୁଛୁ ସାଙ୍ଗ କହ?
କଣ କରିବି ଏଇ ଛାତ ଉପରେ ଟିକେ ବୁଲିକି ପବନ ଖାଉଛି ଆଉ।
ହୁଁ, ତମ ଆଡ଼େ ବର୍ଷା ଉଠେଇଛି?
ବର୍ଷା ନାହିଁ ଖାଲି ପବନ ହଉଛି।
ଆମ ଆଡ଼େ ଏଇ ବିଜୁଳି ମାରୁଛି ଘଡ଼ଘଡ଼ି, ହବ କି କଣ କେଇଆଣି ବର୍ଷା।
ହୁଁ।
ଆରେ ଏବେ ଯୋଉ ପହର ଦିନ ନା ଅପୁରି ଦିନ ତମ ଆଡ଼େ ବର୍ଷା ହେଇଥିଲା?
ଏବେ ହଁ ହଉଛି ଡେଲି। କିନ୍ତୁ ଏବେ ଦି ଦିନି ହେଲା ହେଇନି।
ଆମର ପହର ଦିନ ନା ଅପୁରି ଦିନ ହବ ହେଇଥିଲା ବର୍ଷା। ପୁରା କାଳ ବୈଶାଖୀ ପୁରା ଜୋରରେ ଆସିଥିଲା ହେଲା କି। ମାନେ ଏତେ ଜୋରେ ବିଜୁଳି, ଘଡ଼ଘଡ଼ି ମାରୁଥିଲା। ଆମେ ସ୍କୁଲ ପଡ଼ିଆରେ ଖେଳୁଥିଲୁ କ୍ରିକେଟ ହେଲା। ସେଠି ଠିଆ ହେଇଛୁ ଗୋଟେ ଘଡ଼ଘଡ଼ି ମାରିଲା ଏତେ ଜୋରେ ଗୋଟେ ମାନେ ଯୋଉ ନଡ଼ିଆ ଗଛ ନୁହଁ ସେ ନଡ଼ିଆ ଗଛଟା ପୁରା ମଝିରୁ ଦି ଫାଳ ହେଇଗଲା। ମାନେ ବର୍ଷା ଏତେ ଜୋର ହଉଛି ଠୋ ଠୋ ସେଇ ଭିତରେ ଗଛ ଜଳି ଚାଲିଛି। ଲିଭି ବାର ନାହଁ।
ହୁଁ। ।
ତାପରେ ବର୍ଷା ତ ବର୍ଷା ହେଲା କରା ପଥର ଯୋଉ ପଡୁଥିଲା ହେରା ଜାଣିଚୁ।
କୁଆ ପଥର।
କହନା କହନା ଯୋଉ କୁଆପଥର ହଁ ସେଇଟା ବିି ପଡୁଥିଲା।
ଆମର ପରା ସେମିତି ଆମର ଉପର ଘରେ ଆରେ ଆମର ସେମିତି ଉପର ଘରକୁ ଆମେ ହିଁ ବର୍ଷା ହେଉଛୁ ବୋଲି ରଛିିଛୁଏ ଉଁ ମ ରୁମ ଭିତରେ ମାନେ ସଡ଼ନ ଝରକା ସିଧା ଗୋଟେ ଏତେ ବି ଜୋରେ ବିଜୁଳି ମାଇଲା। ଆମ ରୁ ମାନେ ମୁଁ ଆଉ ମୋ ରୁ ମେଟ୍ ପୁରା ଛାନିଆ ହେଇକି-ଇ-ଇ-ଇ ପଛକୁ ପଳେଇଛୁ। ତାପରେ ଝରକାଟା କେମିତି ବିକଳରେ ଦବୁ ବୋଲି ବି- ଇ-ଇ-ଇ ଉ ଡର ପଶିଗଲା ମନରେ ହେଇଠୁ ସେଇ ରୁମ୍ ଛାଡ଼ିକି
ଯେତେବେଳେ ଘଡଘଡି ମାରିବ ସେତେବେଳେ ସାଙ୍ଗେ ସାଙ୍ଗେ ହାତ ମାରିବନି ଲୁହାଫୁଆ ଜିନିଷକୁ।
ହଁ।
ହେଲା।
ଝରକା ସେଥିପାଇଁ ବନ୍ଦ କଲୁନି ବା ଆମେ ସେଇଠୁ ଉଠିକି ପଳେଇ ଆସିଲୁ।
ହଁ ଘଡଘଡି ଟାଇମରେ ମୋବାଇଲ ବି-ଇ-ଇଏ ଏୟରୋପ୍ଲେନ ମୁଡ କରି ଦଉଥିବ।
ହଁ ସେଇ ଟାଇମରେ ମୁଁ ମୁଁ ବି କାହା ସହ ଗୋଟେ କଥା ହେଉଥିଲି ଫୋନରେ। ମୁଁ ସାଙ୍ଗେ ସାଙ୍ଗେ କଲ୍ କାଟିଦେଇଛି।
ଭଲ ଭଲ ତମେ ଜାଣିବା ଶୁଣିବା ପିଲା ହେଇକି ଯଦି ଏନିତି କରିବ ବୋଲେ।
ଆରେ ସଡ଼ନ କଣ ଏମିତି ଏତେ ଜୋରେ ମାରିବ ବୋଲି ମୁଁ ଜାଣିଥିଲି ନା କଣ।
ଆଉ ସେଥିପାଇଁ ତ କୁହା ହଉଛି ବର୍ଷା ଆସିଲା ମାନେ-ଏ-ଏ ଘରୁ ସବୁ କାଢ଼ି ଦିଅନ୍ତି ପ୍ଲଗ ଫ୍ଲଗ ଦେଖିନୁ କି? ଟି ଭି ପ୍ଲକ ଏ ସି ପ୍ଲକ ସବୁ।
ହଁ।
ହଉ ଆଉ। ଖରା ଦିନ ତ ଯୋଉ ଭଳିଆ ହଉଛି ଗରମ ବୋପା ମା କଣ
ତମେ ତ ହେଲେ ଗାଁ ରେ ଅଛ ବଞ୍ଚି ଯାଉଛ ଆମେ ଏଠି ଘରୁ ମାନେ ମୁଁ ମୋର ବି ଝାଳ ଏକ୍ସସେସ ବାହାରୁଛି ଏକ୍ସସେସ।
ହଁ ସେ ବା ଏ ସି ନହେଲେ ବି ସିଜିନ୍ ନୁହବା।
ମାନେ ମନ ହଉଛି ଚାରିଆଡେ କେମିତି ଗୋଟେ ମୁଣ୍ଡରେ ଏ ସି କୁ ଝୁଲେଇକି ବୁଲିବି।
ହ। ସେପଟେ ଯୋଉ ଚାଇନା ନା କୋଉଠି ସେମିତି ନାଇଁ ସିଙ୍ଗାପୁର ଆଡେ କୁଆଡେ ସେ ଯୋଉ ରୋଡ ସାଇଡ ରେ ସବୁ ଲଗେଇଥିବେ ବଡ ବଡ ପଙ୍ଖା ଲାଗେଇ ସେଥିରୁ ଥଣ୍ଡା ପବନ ବାହାରୁଥିବ ସବୁ।
ଓ ଇଣ୍ଡୋ ଏ ସି ହଁ ହଁ।
ହଁ ସେଗୁଡା କରିଦେଲେନି ଇଆଡେ ସବୁଆଡେ।
ସେଥିପାଇଁ ଉ-ଉ ଆହୁରି ବହୁତ ପଇସା ଲାଗିବ।
ପଇସା ତ ଲାଗିବ ଆଉ ଯୋଉ
କଣଟ୍ରି
ଛାଡ ଆଉ କଣ ଖିଆ ପିଆ ହେଇଥିଲା କୁହ?
ଖିଆପିଆ ଆଜି ତ ଏକାଦଶୀ ସାଧା ସବୁ। ଏ ପନିର୍ ଟିକେ ଆଣିଲି ହେରି ବ୍ରେଡ଼ ଟିକେ ଆଣିଲି ହେରି। ସ୍ୟାଣ୍ଡୁଇଜ୍ ବନେଇଦେଲି। ଗୋଟେ ବ୍ରାଉନ୍ ବ୍ରେଡ଼୍, ଆଉ ପନିର୍, ଆଉ କାକୁଡ଼ି। ପିଆଜ ଆଉ ଧନିଆ ପୋଦିନା-ଆ-ଆ-ଆ କରିଏଣ୍ଡର୍। ଏ ଧନିଆ, ପୋଦିନା, ଦହି ଆଉ କଞ୍ଚାଲଙ୍କା ରସୁଣ ଅଦାର ଗୋଟେ ଚଟ ବନେଇଦେଲି ମଝିରେ ଲେୟାରିଙ୍ଗ୍ କରିଦେଲି। ସ୍ୟାଣ୍ଡୁଇଜ୍ ପକେଇକି ଟୋଷ୍ଟରେ ସେକିଦେଲି।
ସ୍ୟାଣ୍ଡୁଇଜ୍ ଟୋଷ୍ଟର ଯୋଉଟା ଗୋଟିକିଆ ନା ଯୋଉ କରେଣ୍ଟ ବାଲା ଟା ନା ଯୋଉ ଗ୍ୟାସ ରେ କରନ୍ତି।
କରେଣ୍ଟ ବାଲା କରେଣ୍ଟ ବାଲା।
ଓହୋ। ତୁ ଭଲ ତତେ ସବୁ ପ୍ରକାର ରୋଷେଇ ଆସିଛି କର। ନୂଆ ନୂଆ ଆଇଟମ୍ କରି ଖାଉଛୁ ଆଉ।
ରୋଷେଇ ଆ ରୋଷେଇ ଆସିଛି ବୋଲି ତ ମୋ ସାଙ୍ଗ ମାନେ ଫାଇଦା ଉଠଉଛନ୍ତି ଆଉ। ହୁଁ।
ଫାଇଦା କଣ ଏଇଟା ଏମିତି ଏମିତି ହିଁ ଜୀବନ ଜଣେ ରୋଷେଇ କଲେ ଯାହାକୁ ଆସୁନି ସେ ମାଜାମାଜି କରିବ। କାଟା କାଟି କରିବ ପରିବା। ଏମିତି ନା ଆଉ ଆଉ ସଙ୍ଗ ସମସ୍ତଙ୍କ ହାତରେ ସବୁ ଜିନିଷ ହବ ନା କଣ।
ହବନି ଜେ କିନ୍ତୁ ଝିଅ ପିଲା ଯେତେବେଳେ ଗୋଟେ ଜିନିଷ ଶିଖିବାର ବି ଆଗ୍ରହ ଥିବା ଦରକାର। ସେ ଜିନିଷ ଟା ଯାହା ପାଖରେ ନାହିଁ
ହ ଛାଡ କାହାକୁ କଣ କରିପାରିବା କାହାର କଣ ଚେଞ୍ଜ କରିପାରିବା ନା କଣ। ହଉ ଆଉ ସକାଳେ କଣ ହେଇଥିଲା ଖିଆ ପିଆ।
ସକାଳେ ଆଜି ଛତୁ ବେସର ଗରମ ଭାତ ବିଟରୁଟ୍ ସାଲାଟ୍ ଆଉ ଆଉ ବାଇଗଣ ଭର୍ତ୍ତା।
ଉଁ। ହଉ ଆଉ କେତେ କଣ ଆଇଟମ୍ କରିକି ଖାଉଛ ନା ଆମର ତ ଗାଁରେ ପଖାଳ ଭାତକୁ ଟିକେ ପୋଡାପୋଡି ହେଲେ ରେଡି ଆଉ।
ପଖାଳ ପୋଡ଼ାପୋଡିରେ ଯଉ ଶାନ୍ତି ଅଛି ଆଉ କେଉଥେରେ ନାହିଁ।
ହଁ ସେଇଆପା ଆରେ ସହରରେ ଯୋଉ ବ୍ଲିଚିଂ ପାଣି ଆସୁଛି ତମର ନା ସିଆଡେ ସେଥିରେ ପ ପଖାଳ ଭାତ ବି ହବନି ଗାଁ ପଖାଳ ଯେମିତି ହଉଛି।
ନା ନା ମୁଁ ତ ଆଉ ଏଇ ବ୍ଲି ବ୍ଲିଚିଂ ପାଣିରେ କରୁନି ନା ମୁଁ ଆକ୍ୱାଗାର୍ଡ଼ ପାଣି ଯେଉଁ ଆସୁଛି ସେଇଥିରୁ ବଟଲଟେ ପାଣି ଭାଙ୍ଗି ଦେଇକି ପଖାଳ କରୁଛି ବ୍ଲିଚିଙ୍ଗ ପାଣିରେ ଫାଷ୍ଟ୍ କେତେଦିନ କଲି ସେ ପା ପଖାଳ ନଷ୍ଟ ହେଇଗଲା ଭାତ।
ହଁ ପା ସେ ଭାତ ମରିଯିବ। ଆମର ତ ଏଠି ପୁରା ଗାଁରେ ନଦୀ ଆମ ଗାଁରେ ଅଛି ଆଉ ନଦୀରୁ ପାଣି ଡାଇରେକ୍ଟ୍ ସପ୍ଲାଏ ହଉଛି ଆଉ।
ପୁରା ନଦୀ ପାଣି ଟା ଏତେ ମିଠା କହନା।
ଆମର ବି ଘରେ କୂଅ ପାଣି ଯେ ତୁ ଦିନର ଯେଉଁ ଟାଇମ୍ ରେ ବି ଯା ତତେ ଶୀତ କରିବ ଗାଧେଇଲେ।
ହଁ ବା। ହଁହଁ ଆମର ବି ଏବେ ଖୋଳିଦେଲୁ ଗୋଟେ ବୋରୁୱେଲ୍। ଏ ଯଉ କଣ କହନ୍ତି?
ନଳକୂଅ କି ମଟର ହଁ ବୋରୱେଲ।
ହୁଁ ଏଥିରେ ବି ଯେତେବେଳେ କାଢ଼ିବୁ ପାଣି ପୁରା ଥଣ୍ଡା ପାଣି ବାହାରୁଛି।
ମାଟି ତଳ ପାଣି ଟା ଯଉ ଇଏ ଆଉ ସେମିତି ଆଉ ଏ ସପ୍ଲାଏ ପାଣି ଟାରେ କଣ ସେ ଅଛି କି ଟେଷ୍ଟ ନାହିଁ କି ଏଟା ଏତେ ବ୍ର ମାନେ ଭଲ ବି ଲାଗେନି।
ହଁ ବା ସେ ଭୁବନେଶ୍ୱରରେ ଯୋଉ ପାଣି। ଖାଲି ଚୁଟି ଝଡ଼ୁଛି ସେଇ ପାଣି ରେ।
ଚୁଟି ତ ମୋର ଏଇଟି ପର୍ସେଣ୍ଟ ଝଡ଼ିଗଲାଣି ଯେତିକି ଚୁଟି ଦିଇ ତିନି ବର୍ଷ ତ ତଳେ ଥିଲା ତାର ଏଇଟି ପର୍ସେଣ୍ଟ ଯଡ଼ିଗଲାଣି।
ତାହେଲେ ଆପଣ ଟ୍ରାୟା ୟୁଜ୍ କରନ୍ତୁ।
ଟ୍ରାୟା ଟା ଭଲ ଯେତିକି ଟାଇମ ୟୁଜ କରିବ ସେତିକି ଟାଇମ ହିଁ ଝଡ଼ିବନି। ତାପରେ ପୁଣି ଯୋଉଆ କୁ ସେଇଆ।
ନା ମ ସେଗୁଡ଼ା ବେକାର ଜିନିଷ କାହିଁ ମାରିବ ଯାହେଲେ ବି ସେରା ସିନ୍ଥେଟିକ୍ ଜିନିସ ମିଶୁଚି ନା ସେଥିରେ କେମିକାଲ ଫେମିକାଲ। ଆଠୁ ବେଟର ହୋଉଚି ନିଜେ ଘରେ ଯୋଉ ସବୁ ରେସିପି ଅଛି ଉଁ ତେଲ
ଆରେ ମୁଁ ମୁଁ ବୋହୁ ମୁଁ ଯେ ଦି ବର୍ଷ ତଳେ ଯେତେବେଳେ ଚାକିରୀ କରିନଥିଲି। ସେହି ଟାଇମରେ ସବୁ ପ୍ରକାରର ଘରୋଇ ଡିଆଇ ୱାୟୀ ଚେଷ୍ଟା କରୁଛି। ବନେଇବା ପାଇଁ।
ହୁଁ।
କିଛି କାମ ଦିଏନି କିଛି କାମ ଦିଏନି ବରଂ ବେଶୀ ବେଶୀ ଚୁଟି ଝଡ଼ୁଥିଲା ସେଇ ଟାଇମରେ। ଏବେ କହ ଟିକେ କମେଇଛି ମୋର ଚୁଟି ଝଡ଼ା। ମୁଁ ଯୋଉ ଅଁଳା ଜୁସ୍ ଟିକେ କଣ୍ଟିନ୍ୟୁ ମଝିରେ ପିଇ ଦଉଛି ମାସକୁ ପନ୍ଦର କୋଡ଼ିଏ ଦିନି। ମୋର ସେଇଥିରେ ଚୁଟି ଝଡ଼ା ଟା କମେଇଛି ମୁଁ ଗୋଟେ ଜିନିଷ ମାର୍କ କଲିଣି ଏବେ। ଆଗରୁ ମେଞ୍ଚେ ମେଞ୍ଚେ ଝଡ଼ୁଥିଲା ଏବେ କମି ଯାଇଛି ତାପରେ ଟାଇମ୍ ଟୁ ଟାଇମ୍ ଚୁଟି କାଟି ଦୋଉଛି ମୁଁ ତିନି ମାସକୁ ଥରେ ଲାଖେ।
ହଁ।
ସେଥିପାଇଁ। ହାଁ।
ଆଉ କଣ କୁହ ଖବର?
ଖବର ଆଉ ଦିନ ଯାକ କାମ କରି କରି ଆସିକି କେମିତି ଖାଇଦେଲା ମାନେ ଖାଲି ଶୋଇ ପଡ଼ିବାକୁ ମନେ ହୋଉଛି ଆଉ ପାଠ ସାଠ ମୁଁ କିଛି ପଢ଼ିବାକୁ ଇଚ୍ଛା ହୋଉନି କି ବଡି ବି ସପୋର୍ଟ କରୁନି।
କାମ ଦାମ କରୁଛ ତମେ ଆଉ ଟାଇମ କାଢ଼ିକି ପଢ଼ିବାକୁ ପଡ଼ିବ ନା ଆଉ। ଆଉ ଖାଲି କାମକୁ ପ୍ରାୟୁରୁଟିଦେଲେ କେମିତି ହବ? ଆଉ ଯଦି ରେଗୁଲାର ଜବ ହେଇଥାନ୍ତା ସେ ଅଲଗା କଥା।
ହଁ। ମାନେ ପ୍ରାୟରୁଟି ଦବାକୁ ଚାହିଁଲେ ବି ନା ମେଣ୍ଟାଲି ସେତିକି ପିସଫୁଲ ରହିବାକୁ ପଡ଼ିବ। କ୍ଲାଇମେଟ୍ ସପୋର୍ଟ କରିଥୁବା ଦରକାର।
ନିଜକୁ ସେତିକି ମେଣ୍ଟାଲି ପ୍ରିପେୟାର କରିବାକୁ ପଡ଼ିବ କେହି କରେଇ ଦେବେନି ନା ହୁଁ।
ଦ ବ
କାମ ମାନେ ହିଁ ପ୍ରେସର ତମେ ଯୋଉ କାମ କରୁଛ କର ପ୍ରେସର ପଡ଼ିବା ଟି ପଡ଼ିବ। ତ ଆମେ ନିଜେ କେମିତି ସେଥିରୁ ବାହାରିବା ନିଜକୁ ନିଜେ କେତେ ସୁସ୍ଥ ରଖିବା ମାନେ ମାନସିକ ଇଏରେ।
ହୁଁ
ସେଟା ଦେଖିବାକୁ ପଡ଼ିବ ନା ମାନସିକ ହେଲ୍ଥ ଟା ବି ଯେତିକି ଦରକାରେ। ଶାରୀରିକ ଠୁ ଦରକାର ଅଧିକ ମାନସିକତା।
ମେଣ୍ଟାଲି ଯଦି ଜଣେ ଖୁସିରେ ରହୁଛି ସି ଫିଜିକାଲି ଏତେ ଦୁର୍ବଳ ଥିଲେ ବି ତାର ସେ ସେ ଜିନିଷଟାକୁ ମାନେ ଇଜିଲି କଭର ଅଫ୍ କରିଦବ।
ହୁଁ। ହଁ ଆଉ। ଆଉ ଆରେ ତମ ବାରିପଟେ ଯୋଉ ଆମ୍ବ ଗଛ ଥିଲା କହୁଥିଲୁ
ଆମ୍ବ ହଁ ମୁଁ ତତେ ଟିକେ ପରେ କହିବି ରହ। ଉଁ ଏବେ ଟିକେ ମତେ କାହିଁ ମୁଁ ଯାଇକି ଆସୁଛି ଟିକେ ରହ।
ହଉ।
ହଁ। ରଖୁଛି।